ହେଲୋ।
ଗୁଡ୍ ଇଭିନିଂ।
କହଲି ଗୁଡ଼୍ ଇଭିନିଂ।
ମୁ କୁହ?
କଣ କରୁଚ?
କଣ କରିବା? ଡ଼ିଉଟି ସରିଯାଇଚି, ନାଇଟରେ ଅଛି ଡ଼ିଉଟି ଆଉ। ବସିଚି କିଛି କାମ ନାହିଁ ଆଉ। ମୁଁ କହଲି ଦେଖିିବା କାରିଆ ଆପ ମୋ ସାଙ୍ଗ ଗୋଟେ ପଠେଇଥିଲା
ହଁ ନ୍ୟୁ ଜଏନ କି?
ଅ
କହିଲି ନିୁ ଜଏନ୍ କରିଚନ୍ତି ଏ ଆପ ରେ? ମୁଁ ବି ଆଜି ଜଏନ କରଚି।
ହୁଁ ହୁଁ।
ମତେ ବି ଏସବୁ ବିଷୟରେ କିଛି ଜଣା ନଥିଲା।
ହଁ। ହଁ ମୁଁ ବି ତ ଏତେ କିଛି ଜାଣିନି ଏପର୍ଯ୍ୟନ୍ତ ବି ମୁଁ ଜାଣିନି, ଖାଲି ଯାହା ଗୋଟା ଖୋଲି କି ଦେଖିଲା ବେଳୁ ସମସ୍ତେ ମେସେଜ କରୁଥିଲେେ ବୋଲି ମୁଁ ସେଥିପାଇଁ ମେସେଜ କଲି। ତା ପରେ ମୁ କହିଲି କିଏ ଦି ଜଣ କଥା ହଉଚନ୍ତି ସତରେ କି ମିଛରେ
ଅ ହ।
ମୁଁ କେତେ ଟଙ୍କା ପେମେଣ୍ଟ ଉଠେଇ ଲଣି ନାହିଁ ଆକ ସି ପ୍। ପେମେଣ୍ଟ ଫେମେଣ୍ଟ ଏମିତି କିଛି ନାହିଁ ଖାଲି ଯାହାଲେ ଶୁ ଶୁଣିବାକୁ ପାଇଥିବ ନା ନାଇଁ କିଛି ନହେଲେ ତ ଖାଲଟାରେ ଜଣେ ସେମିତି କରିବନି ନା।
ହଁ ବହୁତ ପିଲା କହୁଛନ୍ତି ଏମିତି ମାନେ। ଆଟେନ କଲେ କଲ ଫଲ୍ ଆସୁଛି ପୁଣି।
ହଁ ସେଇଟା କଣ ଜାଣିଛନ୍ତି ମତେ ଟିକେ କୁହନ୍ତୁ। ମୁଁ ହ୍ୟାଲୋ।
ହଁ।
ମୁଁ କହିଲି ତମେ କଣ ଜାଣିଛ ସେଇଟା ଟିକେ ମତେ କୁହ ମୁଁ ପୁଣି ଜାଣିବା ଦରକାର ନା ନାଇଁ। ସେଇଥି ପାଇଁ ମୁଁ କହିଲି ଜଣଙ୍କୁ କଲେ ସିଏ ଯଦି କିଛି ଜାଣିଥିବେ ଯିଏ ଏ ଆପରେ ଅଛନ୍ତି।
ଏ ମତେ ତ କୁହାଯାଇ ମୁଁ ହଁ ମୁଁ ଜାଣିଲିଣିି। ପିଲାମାନେ ପାଉଛନ୍ତି ବୋଲି ଜାଣିଛି।
ହୁଁ ହଁ ଯେ। ମାନେ ଏଟା କଣ କେମତି ସିଷ୍ଟମ ଆର କଣ କେମତି। ତମକୁ ଯିଏ ହେଲେ ତ କହିଥିବେ ନା ନାଇଁ।
ତାପରେ କଣ ନେକ୍ସ୍ଟ ଲେବୁଲ କଣ ଆସିବ ମୁଁ ବି ସେଇଟା ଜାଣିନି ଏଇଟା ମୋର ଫାଷ୍ଟ କଲ।
ହୁଁ ହୁଁ।
ମାନେ ଆମେ ଏକ୍ସପେରିଏନ୍ସ ବାଲା ନାହାନ୍ତି ଦି ଜଣ ସାରଙ୍କୁ ଦି ଜଣ ଯାକ ନିଉ।
ହୁଁ ହଁ ମୁଁ କହିଲି ତମ ଘର କୋଉଠି।
ଆମର ଢେଙ୍କାନାଳ। ହଁ କି ଢେଙ୍କାନାଳ କୋଉ ଜାଗା।
ମୋର ହଉଛି ଭୁବନ।
ଆରେ ଆମର ବି ଭୁବନ।
ହୁଁ। ଆଁ।
ଆମର ବି ଭୁବନ।
ହଁ ଯେ ପ୍ରପର ଭୁବନ।
ନାଇଁ ସେଇ ପାଖ ଏରିଆ ଆଉ।
ତମର ମଠ ଉତ୍ସା। ଜାଣିଥିବ ଖୋକସା ଘୋଡା ଛକ ଟୁ ଭିତରକୁ ଦି କିଲୋମିଟର।
ଅ ହ ହଁ ହଁ ଜାଣିଛି।
ହୁଁ ତମେ କହୁନ ଡରିକି ଆଉ ତମ ନ ଟା।
କହିହବ କି।
ହଁ ହଁ ହଉ ମାନୁଛି ହଉ। ଚାଳିବ ଆଉ କଣ କାମ ଧନ୍ଦା କଣ କରୁଛ ଏଇନା।
ମୁଁ ହାଉସ ୱାଇଫ୍।
ହାଉସୱାଇଫ୍।
ହୁଁ।
ହୁଁ ଘର ର ପ୍ଲସ ନିଜ ଦାୟିତ୍ୱ ନିଜେ ନେଇ ପ୍ଲ ସ କାମ ଚଲେଇଚ ଆଉ ହାଉସ ୱାଇଫ କାମ।
ହୁଁ।
ହୁଁ। କେତେ ଟଙ୍କା କଣ ସିଆଡୁ ବାହାରୁଛି ତମର ମାନେ ସାଇଡ ଇନକମ୍।
ଇନକମ ମୋର କିଛି ନାହିଁ ମୋର ବାସ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ମନିଟାଇଜ୍ ହେଇନି।
ହଁ।
ଏମିତି ଆଉ ଚାଲିଛି।
ଓ ହୋ।
ସାଇଡ ଇମକମ କହିଲେ କିଛି ନାହିଁ ବାସ ସେଥିପାଇଁ ଏଇ ଆପ କୁ ଜଏନ୍ କଲି।
ହଁ କିଛି ଶୁଣିଲ ଆଉ କିଛି ମିଳିବ ଆଉ ଏଇଥି ପାଇଁ ଆଉ।
ହଁ ଲୋଭ ତ ସମସ୍ତଙ୍କର ଥାଏ ନା।
ମୋର ମୁଁ ଡ୍ୟୁଟି କରୁଛି ଡୋବରେ। ମୋର ମୁଁ ଦେଖିଲି ଆଠ ଘଣ୍ଟା ଟାଇମ ମୋ ବସିବା ଏଇଟା ମାନେ ଡିଉଟି। କାମଧନ୍ଦା କିଛି ନାହିଁ ସେଥି ପାଇଁ ମତେ ଜଣେ ମୋର ଶାଳି ହେବ ମତେ ପଠେଇଲା। ମୋ ଭାଇଶାଳୀ। ମତେ କହିଲା ଟିକେ ଯୋଉ ନନା ଦେଖ ଏଇ ଆପ ଟା ମୁଁ ତମ ଗତିକି ପଠଉଛି। ଆଉ ଚଲା ଏଥିରୁ କିଛି ହେଲେ ମିଳିବ ହେଲା କଥା ହବ ସମସ୍ତିଙ୍କ ସହିତ। ମୁଁ ଯୋଉ କେମତି କଣ ମାନେ ସବୁ ବିଷୟରେ ନେଇକି ତ ସେମତି କହିଲେ। ତାପରେ ମୁଁ ତ ମୋ ଗତିକି ଲିଙ୍କ୍ ପଠେଇଲା। ମୁଁ ଡାଉନଲୋଡ କଲି ସେ ତାର ଗ୍ରୁପ ରେ ମିଶେଇ ଦେଲା।
ଆମର ମୋର ସେ ମୋର ଆମର ଭାଇ ମାନେ ଭାଇ ହେରିକା ସବୁ ଅଛନ୍ତି। ଆଉ ଅଛନ୍ତି ସବୁ ଆମର ଅ ଏଇ ଗ୍ରୁପ ରେ ଅଛନ୍ତି ସମସ୍ତେ ସେମାନଙ୍କ ଆ ସେମାନେ କେବେ ଠୁ ଇନକମ୍ ମାନେ ତାଙ୍କର ହେଇଗଲାଣି ଅଲରେଡି ଗୋ
ହଲରେଡି ମୋ ସିଏ ବା ମତେ ଯିଏ ପୁରେଇଛି ସିଏ ହଜାର ଟଙ୍କା ନା କେତେ ଟଙ୍କା ପାଇଲାଣି କୁଆଡେ। ମୋ ଜାଣିବାରେ ଆଁ। ତାଙ୍କ ଘର କେନ୍ଦୁପଡ଼ା।
ହଁ କି ତାହେଲେ ସେଇପଟ ଲାଇନ ରୁ ୟା ଗୁଡା ସବୁ ଆସିଛି ଆମର ବି ସେଇପଟ ଲାଇନରୁ କହିଛନ୍ତି।
ଓ ସେଇ ପଟ ପଲାଇନରୁ ରହିଛନ୍ତି ଆଁ।
ହୁଁ।
ଓ ହୋ। ତମେ ସବୁ କିଛି ଜାଣିଛ ତାହେଲେ। ତାହେଲେ ତ ତମେ କି ସବୁ କିଛି ଜାଣିଛ।
ନା ନା ମୁଁ ଏତେ କିଛି ଜାଣିନି।
ତାଙ୍କ ମାନକୁ ଯାହେଲେ ଜାଣିଥିବ ନା ଆଉ।
ମୁଁ ଏତେ ସବୁ ଜାଣିନି।
ତାପରେ କିଏ କିଏ ଅଛନ୍ତି? ଆଉ ବାହା ସା ହେଇ ଗଲଣି ନା ନାଇଁ। ଶାଶୁଘର ରୁହନ ନା କୋଉଠି ନା ବାହା ହେଇ ନା ମୂଳରୁ।
ହାଉସୱାଇଫ ଅଛି ବାହା ହେଇନି।
ଓ ହୋ ବାହାସା ହେଇସାରିଲଣି ଓ।
ଉମ ଶାଶୁଘର ବି ବାପଘର ସବୁ ସବୁ ସେ ପାଖାପାଖି ଗାଁ ଆଉ।
ସବୁ ପାଖା ପାଖି ଏରିଆ।
ଯାଉଚି ପାଞ୍ଚ ମିନିଟ୍ ପରେ।
ଏ କଲିିବ ଚ ାତ ଭଲ ମୁଁ କହିଲି ଏଇଟା ଏଇ ଯୋଉ ଆପ ଟା ମାନେ ଡାଉନଲୋଡ କରି ଧର ମୁଁ ତ ଫାଷ୍ଟରେ ତ ତମ ସହିତ କଥା ହେଲି ନା। ମାନେ ଏମିତି କେତେ ଜଣଙ୍କ ସହିତ କଥା ହବାକୁ ପଡିବ ମତେ।
ନା ଟାକ୍ସ ଅନୁସାରେ କଥା ହେଇପାରିବେ। ମାନେ ଯେମିତି ପାଞ୍ଚଟା ଆମରତ ଏବେ ପାଞ୍ଚଟା ଟା କଲ ପାଇଁ ଟାକ୍ସ ଦିଆ ହେଇଛି।
ପାଞ୍ଚଟା ମୋର ତ ସେମିତି ଗୋ ଦିଟା ଲେଖିଛି।
ତାହେଲେ ଦିଟା କଲ୍ ପରେ ତାପରେ କଣ ଏକଷ୍ଟ୍ରା ପ୍ଲା ଏକଷ୍ଟ୍ରା ଟାକ୍ସ କଣ ଦେବେ?
ଥିଲେ ଏ ଓହୋ ତାହଲେ ଏଇ ସିଷ୍ଟମ ଟା ଆଁ।
ହୁଁ।
ସେ ଯେତିକି ଯାହା କତିକି କହିଥିବ କଲ୍ କରିବାକୁ ତାଙ୍କରି ସହିତ ମସେଜ କରିକି କଥା ହବ ଆଉ। କିନ୍ତୁ ତମର ତା ଠୁ ଫୁଁ-ଫୁଲ କରିବାର ଅଛି ଆଉ, ଯୋଉ ବାଟରେ ହଉ ଆଉ।
କଣ୍ଟିନ୍ୟୁ ଦଶ ମିନିଟ୍ କଥା ହେବାକୁ ପଡିବ।
ହଁ ସେୟା ମୁଁ ସେଥିପାଇଁ ବୁଝିପାରିଲିନି।
ଆଉ ଉ-ଉମ୍ ତାପରେ ପୁଣି ତିରିଶ ଟା କଲ ପରେ ଏ ଷ୍ଟ୍ରା ମାନେ ଚାଟିଙ୍ଗ ପାଇଁ ଦେବେ, ଏ ଜଷ୍ଟ କଣ ମାନେ ଟାଇମ୍ ପାସ୍ ପାଇଁ ଠିକ୍।
ହଅ। ଟାଇମ ପାସ୍ ଏମତି ଟାଇମ୍ ପାସ୍ ବି ହେଇଯିବ ଆଉ କଥାବାର୍ତ୍ତା ହେଇକି ଆଉ କିଏ ଆଉ କଣ ଲୋଉ ତାପରେ ମୁଁ ଦେଖିଲିଣି ପ୍ରାୟ ଆମ ଏରିଆ ପିଲା ବି ଯୋଉ ଝିଅ ଫିଅ ସମସ୍ତେ ଅଛନ୍ତି।
ମୁଁ କହିଲି ଆମ ଏରିଆ ସବୁ ଝିଅ ଅଛନ୍ତି ବି। କଉଠି, ମୁଁ ଦେଖି ଯାହା ଜାଣିଲିଣୀ। ହଁଅ। ସେମ ଆଉ ତାହେଲେ ଭାଉଜ ଡାକିଵି ଆଉ।
ହଁ ଡାକିଲେ ଚଳିବ।
ହୁଁ।
ହ
ଆଉ ଏଇନା କଣ ରୋଷେଇବାଶ ସବୁ ସରିଗଲାଣି ନା ଚାଲିନି କିଛି?
ବର୍ଷା ହଉଥିଲା ନା ଆମର ଏପଟେ ଟିକେ, ହଁ।
ହୁଁଉ ଆଉ ପୁଅ ଝିଅ।
ମୋରଅ ପୁଅଟେ ଝିଅଟେ।
ହୁଁ। ଆଉ ଭାଇ କଁ କରନ୍ତି?
ଏ ଟଲର ଚଲାନ୍ତି।
ହୁ ଡୁବୁରି?
ଆଜ୍ଞା?
ଡୁବରିଆଡେ?
ନାଇଁ ଅଲଗା କମ୍ପନୀରେ ଅଛନ୍ତି।
ହୁଁ।
ଓ
ଭଲ ଦୁ ଦି ଜଣଯାକ ଇନକମ କରୁଛ ଆଉ।
କୁଆଡୁ ମୁଁ? ତ ସାଇଟ ଇନକମ୍ ମୋର କିଛି ନାହିଁ, ଭଗବାନଙ୍କୁ ଡାକ ହଉ
ଏ ହାଉସ ୱାଇଫ ମାନ ଯାହା ହେଲେ ତମକୁ କିଛି ଯୁଆଡେ ହେଲେ ମିଳୁଥିବ। ହଁ ନା ନାଇଁ, ପାନ ଦଶ ହଜାର ପେମେଣ୍ଟ ମାନେ ଯୋଉ ମାନେ ଯାହାହେଲେ କିଛି ଗୋଟେ ଅନଲାଇନ ଫଲାଇନ ଯେମିତି ତମେ କାରିଆପକୁୁ ଧରିଛ ସେମିତି ଆଉ କିଛି ଧରିଥିବ କି ଭଲ ମନ୍ଦ
ନାଇଁ ଆଉ କିଛି ନାଇଁ ବା ସେଇପା କହୁଛି ୟୁଟ୍ୟୁବ ରେ ଗୋଟେ ଚ୍ୟାନେଲ ଖୋଲିଛି ବାସ କିଛି ଦିନ ହେଲାଣି। ସେଇଟା ମନିଟାଇଜ ହେଇନି ମନିଟାଇଜ ହଁ ମୋର ହେଇଗଲାଣି ପ୍ରାୟ ନାଇଁ ମନିଟାଇଜ ହେଇନି ଆଉ କିଛି ଦିନ ପରେ ହେଇଯିବ।
ହୁଁ ଡବଲ ଇନକମ ହେଇଯିବ ଆଉ।
ହଁ ଦେଖିବା ସବୁ ପୁଣି ଟାଇମ ଦେଇ ପାରିଲେ ହବ ଆଉ, ସବୁୁ ଦେଖିବାକୁ ପଡଛି ନା। ଘର ପିଲାମାନଙ୍କୁ।
ହୁଁ। ସମସ୍ତେଙ୍କୁ ଦେଖିବାକୁ ପଡୁଛି ଆଉ। ହୁଁ ସେଇ ଭୁବନ ପାଖରେ ଆମ ଘର ବି ସେଇ ଏରିଆରେ ଗୋଟେ ଏରିଆ ସବୁ ତ ସେ
ଏଇ ଗୋଟିଏ ଏରିଆ ର ଆଉ ମତେ ଯିଏ ଯିଏ ହଁ ଯିଏ ମତେ ଆମ ଦେଇଥିଲେ। ମତେ କହିଥିଲେ ପର୍ସନାଲ କଥା କିଛି
କାହାକୁ କହିବୁନି ହଁ ସେଇଟା ସତ। ଯୋଉଟା କଲ ଠିକ। କିନ୍ତୁ ଆମେ ସେଇଭଳିଆ ପିଲା ବି ନୁହେଁ। ମୁଁ ଅଲଗା ନୀତି ନିୟମ ସବୁ କିଛି ଅଲଗା।
ନାଇଁ ଏଇଠି କଲ ରେ କିଛି କହିଦେଲ ଚଳିବ। କିନ୍ତୁ ସେ ଗ୍ରୁପ ରେ କିଛି କହିବାଟା ଠିକ ନୁହେଁ।
ମୁଁ ଗୃପ୍ ମୁଁ ଜାଣିନି ପା ମୁଁ ଫାଷ୍ଟ ଆସିଲି ମୁଁ କହିଲିି ହାଏ କିଏ ଫ୍ରୀ ଅଛ କିରେ। ତାପରେ ମୁଁ ଲେଖିଲି ତାପରେ ତାପରେ ଭଏସରେ। ରେକଡିଙ୍ଗ କରିଥିଲି କଣ କହିଲ। ଆ କେହି ତ ଫ୍ରି ନାହଁ କାଇଁ ବେକାର ଟାରେ ଗ୍ରୁପ ଖୋଲିକି ମତେ ଆଡେ କରିଛ। ଯାଇଁଲ ସାଙ୍ଗେ ସାଙ୍ଗେ ମୋ କତିକି ଯୋଡ଼େ ତିନିଟା କଲ ପଳିଆଇଲା ଯାଇଁଲ ତାପରେ ମତେ କହିଲେ ଆଉ ତ ଭାଇ କାଇଁ ଏମିତି କହିଲ ମୁଁ କହିଲି ଆଉ କେହି ତ ନାହାନ୍ତି। ଆଉ ମୋ ରିପ୍ଲାଏ କେଏ ଦଉନାହାନ୍ତି। ତାହେଲେ ମୁଁ କ ପାଇଁ କ ପାଇଁ ୟା ଉପରେ ରହିବି। ହେଲା କହିଲା ନାଇଁ ସେମିତି ନାଇଁ ମେସେଜ ଡିଲେଟ କରିଦିଅ। ଆଉ
କମ୍ପ୍ଲିଟ୍ ହେଇଯିବ ହେଲା ଆଉ କେତେବେଳେ ଫ୍ରି ହେଲେ କଥାହବା ଆଉ। ଦଶ ମିନିଟ କମ୍ପ୍ଲିଟ ହେଇଯାଉ କଲ୍ କାଟିଦବା ହେଲା।
ଦସ ମିନିଟ କମ୍ପ୍ଲିଟ ହେଇନି କି ତମର ନାଇଁ ହେଇ
ହଁ ତାନେ ତମେ ଦଶ ମିନିଟ ଦଶ ମିନିଟ୍ କଥା ହେଇସାରିଲା ପରେ ହେଇଗଲା ଓକେ ଆଉ।
ହ ହଁ ଏବେ ଟିକେ ବି ନାହିଁ ନା କାମ ଅଛି ସେଥିପାଇଁ।